ହ୍ୟାଲୋ
ଆଜ୍ଞା ଶୁଭ ସକାଳ
ଶୁଭ ସକାଳ ଶୁଭ ସକାଳ ଆଜ୍ଞା ରହ କେମିତି ଅଛନ୍ତି ଆପଣ?
ଭଲରେ ଅଛି ଆଜ୍ଞା ଆଉ ଆପଣ?
ଆଜ୍ଞା ମୁଁ ବି ବହୁତ ଭଲରେ ଅଛି ଆଜ୍ଞା।
ଯାହା ହଉ ଆଜି ବହୁତ ସକାଳୁ ସକାଳୁ ଆମେ ଦି ଜଣ କଥା ହବା ପାଇଁ ସୁଯୋଗ ପାଇଲେ
ଆଜ୍ଞା
ଆଉ କଣ ଖବର ସବୁ?
ବହୁତ ବହୁତ
ସବୁ ଭଲ ନା ଆଜ୍ଞା?
କ ହ୍ୟାଲୋ।
ହଁ ଆଜ୍ଞା।
କୁହନ୍ତୁ?
ଆଉ ଆପଣ କେଉଁ ଯାତ୍ରାକୁ ବେଶୀ ପ୍ରାଧାନ୍ୟ ଦିଅନ୍ତି ବସ ରେ ଯିବାକୁ ନା ନିଜର ଦି ଚକିଆ ଯାନ ରେ ଯିବାକୁ ନା ରେଳ ଯାତ୍ରାକୁ କେଉଁ ଯାତ୍ରାକୁ ବେଶୀ ଆପଣ ପ୍ରାଧାନ୍ୟ ଦିଅନ୍ତି?
ଆଜ୍ଞା ମୁଁ ଉଁ ବହୁତ ପ୍ରାଧାନ୍ୟ ଦିଏ ଆଜ୍ଞା ମୋ ନିଜ ବାଇକରେ ଆଜ୍ଞା ଯିବାକୁ।
ଓହୋ ନିଜକୁ ଆରାମଦାୟକ ଲାଗେ ନାଇକି ଆଜ୍ଞା।
ଆଜ୍ଞା ମୁଁ ବାଇକ ରେ ଯାତ୍ରା କରିବା ପାଇଁ ବହୁତ ପ୍ରାଧାନ୍ୟ ଦିଏ।କଣ ପାଇଁ ନା ଆଜ୍ଞା ଏକ ତ ମୁକ୍ତ ଆକାଶରେ ମାନେ ଯାତ୍ରା କରିବାର ମଜା ଗୋଟେ ଅଲଗା ଆଜ୍ଞା। ଗୋଟେ ଚାରିପଟେ ଆବଧ ଭିତରେ ଯାତ୍ରା କରିବା ଏବଂ ଗୋଟେ ମୁକ୍ତ ଆକାଶ ସବୁ ଜିନିଷକୁ ଆପଣ ଦେଖିପାରୁଥିବେ ଅନୁଭବ କରିପାରୁଥିବେ। ଆପଣ ପ୍ରତିଟି ଇ ପାଦରେ କଣ ଅଛି, ଆଗରେ କଣ ପଡିବ, ରାସ୍ତା ଦିପଟ ସାଇଡ କଣ ଅଛି ସାମ୍ନାରେ କଣ ଅଛି ପଛର ସବୁ ଜିନିଷକୁ ଅନୁଭବ କରିକି ଯିବେ ନୋ ଡାଉଟ ଟିକେ ସେଇଟା ମାନେ ସ ସତର୍କତା ଅବଲମ୍ବନ କରିକି ଯିବାକୁ ପଡେ ବହୁତ ସତର୍କତା ଅବଲ ଅବଲମ୍ବନ କରି ଯିବାକୁ ପଡେ
ଆଉ ଆପଣ କହିବା ପାଇଁ ଚାହୁଁଛନ୍ତି ଯେ ନିଜ ଯାନରେ ଗଲେ ଆପଣ ସ୍ଵାଧୀନ ଭାବରେ ଯୋଉଠି ଚାହିଁବେ ଅଟକି ପାରିବେ। କଣ ଟିକେ ଖାଦ୍ୟ ଗ୍ରହଣ କରି ପାରିବେ ପାଣି
ଆଜ୍ଞା ଆଜ୍ଞା ହଁ ଆଜ୍ଞା କଷ୍ଟସାଧ୍ୟ କିନ୍ତୁ ତୁ ମତେ ବହୁତ ଭଲ ଭଲ ଲାଗେ ଆଜ୍ଞା ବାଇକ ରେ ଯୁଆଡେ ବି ବୁଲିବା ପାଇଁ ଆଉ ଆପଣଙ୍କର?
ହଁ ଆଜ୍ଞା ନିଶ୍ଚିତ ଭାବରେ ଯୋଉମାନେ ବାଇକ ଚାଳକ ଯୋଉମାନେ ନିଜ ଯାନ ଅଛି ସେମାନେ ତ ନିଶ୍ଚିତ ଭାବରେ ପାଖାପାଖି ଜାଗାକୁ ପ୍ରାଧାନ୍ୟ ଦେବେ ଦିଅନ୍ତି ମୁଁ ବି ସେମିତି ପ୍ରାଧାନ୍ୟ ଦିଏ ଆଜ୍ଞା। ବୁଝିଲେ ନା ଏଇ ପାଖାପାଖି ଜାଗ ଜାଗା ହେଲେ ଧରନ୍ତୁ ପଚିଶ ତିରିଶ କିଲୋମିଟର ଭିତରେ ହେଲେ ମୁଁ ନିଶ୍ଚୟ ମୋ ନିଜର ଯାନରେ ଯାଏ ଆଜ୍ଞା ।
ଆଜ୍ଞା ମୁଁ ଲଙ୍ଗ ଲଙ୍ଗ ଜର୍ଣୀ ବି ମାନେ ଇଭେନ ମୁଁ ବା ଦି ଜାଗା ବାଇକରେ ଯିବାକୁ ଚେଷ୍ଟା କରେ ଯେମିତିକି ମୋ ଆମର ଏଇଠୁ ଭୁବନେଶ୍ୱର ହେଲା କି ଯୁଆଡ଼େ ବି ହେଲା ମୁଁ ଫାଇଭ ହଣ୍ଡ୍ରେଡ ସିକ୍ସ ହଣ୍ଡ୍ରେଡ୍ କିଲୋମିଟର ବି ବାଇକ ରେ ମତେ ବୁଲିବାକୁ ଭଲ ଲାଗେ।
ହଁ ଫାଇଭ୍ ଏତେ ଦୂର ବି ପଳଉଛନ୍ତି ନା। ଆଚ୍ଛା ଗାଡି ଚଲେଇଲା ବେଳେ କେଉଁ କେଉ ସତର୍କତା ଅବଲମ୍ବନ କରୁଛନ୍ତି ଆପଣ?
ମୁଁ ସବୁବେଳେ ଧ୍ୟାନ ରଖେ କି ମୋର ଯେତେ ଯାହା ରହୁଛି ସେ ସେଫ୍ଟି ଗାର୍ଡ ରହୁଛି ସେଫ୍ଟି ଗିୟର ସବୁ ଯେତେ ସବୁ ୟୁଜ୍ କରିବା କଥା ଯେମିତିକି ସେଫ୍ଟି ଜ୍ୟାକେଟ୍ ହେଲା ସେଫ୍ଟି ପ୍ୟାଡ ହେଲା ସେ ସବୁ ମଧ୍ୟ ମୁଁ ପିନ୍ଧିକି ବାଇକ୍ ଚଲାଏ । ଏକ ଦ୍ଵିତୀୟ ପ୍ରଥମତଃ ହେଲମେଟ । ତାପରେ ହଉଚି ସବୁ ସବୁ ଗାଡିର ଯାହା ସବୁ ଡକୁମେଣ୍ଟ ଅଛି ଆସବାବ ପତ୍ର ଅଛି ସବୁ ଧରିକି ଯାଏ ଯେମିତି ଡ୍ରାଇଭିଂ ଲାଇସେନ୍ସ ହେଲା ଇନସୁରାନ୍ସ ହେଲା ପଲ୍ୟୁସନ ହେଲା ଏ ସବୁ ଜିନିଷ ମୁଁ ଧରିକି ତାର ଗୋଟେ ଜେରକ୍ସ କପି କରିକିନା ମୁଁ ସବୁବେଳେ ସେଫଟି ଗ୍ଲାସ ପିନ୍ଧିକି ଚଲାଏ ଆଜ୍ଞା।
ବହୁତ
ଆଜ୍ଞା।
ଆଚ୍ଛା ଆପଣ ଟ୍ରାଫିକ ରୁଲସକୁୁ କେମିତି ପାଳନ କରନ୍ତି ରାସ୍ତାରେ ଗଲାବେଳେ ।
ଆଜ୍ଞା ଟ୍ରାଫିକ ରୁଲ ତ ବାଧ୍ୟ ଆଜ୍ଞା ନିୟମ ମାନିବାକୁ ପଡିବ ଆପଣ ମାନେ ଖାଲି ମାନେ ଯେମିତି ହେଇଥାନ୍ତୁ ଆପଣ ସେ ଜାଗାରେ କିଏ ଥାନ୍ତୁ ନଥାନ୍ତୁ କି ଯାହା ବିି ହଉ ଆପଣଙ୍କୁ ଟ୍ରାଫିକ ନିୟମ ମାନିବାକୁ ପଡିବ କଣ ପାଇଁ ନା ଆଜ୍ଞା ଆପଣ ଯଦି ମାନିବେ ତ ଆପଣ ହିଁ ଅ ଭଲ ଭଲରେ ରହିବେ ଏମିତି ନୁହଁ ଯେ ଆପଣ ନ ମାନିବେ ତ ଅନ୍ୟମାନେ ଭଲରେ ରହିବେ ଆପଣ ଯେତେ ମାନିବେ ସେଇଟା ଆପଣଙ୍କ ପାଇଁ ହିଁ ଭଲ ତ ଆଉ କଣ କହା ପାଇଁ କଣ ହବ କଣ ନାହିଁ ସେଇଟା ପରେ ଆଗ ନିଜେ ମାନିବା ତା ସହିତ ଅନ୍ୟ ମାନଙ୍କୁ କହିବା କି ଟ୍ରାଫିକ ରୁଲ ମାନିବା ପାଇଁ ।
ବହୁତ ଖୁସି ଲାଗିଲା ଆପଣଙ୍କଠୁ ଗୋଟେ ଭଲ ସୂଚନା ପାଇକିରି ଯେ ଆମେ ଯେତେ ବ୍ୟସ୍ତ ଥିଲେ ବି ରାସ୍ତାର ନିୟମ ମାନିବା ସହିତ ଟ୍ରାଫି ଠିକ ନିୟମ ମାନିବା ଏବଂ ପାଖରେ ଯେଉଁ ସବୁ କାଗଜ ପତ୍ର ଦରକାର ଯେମିତି କହିଲେ କି ଗାଡି ଚାଳନା କରିବା ପାଇଁ ପ୍ରମାଣ ପତ୍ର ପ୍ରମାଣ ପତ୍ର ଗାଡିର ପଞ୍ଜୀକରଣ ପ୍ରମାଣ ପତ୍ର ସବୁ କିଛି ଆମେ ସାଙ୍ଗରେ ନେଇକି ଯିବା ନାହିଁକି ଆଜ୍ଞା,
ନିଶ୍ଚିତ ନିଶ୍ଚିତ ଆଜ୍ଞା,
ବହୁତ ସୁନ୍ଦର କଥାଟିଏ କହିଲେ, ଏଇଟା ଆମେ ନିଜେ ପାଳନ କରିବା ସହିତ ଅନ୍ୟମାନଙ୍କୁ ବି ପ୍ରବର୍ତ୍ତାଇବା ଯେମିତି ସେମାନେ ଟ୍ରାଫିକ ରୁଲସ ମାନ ନାଇକି ଆଜ୍ଞା,
ନିଶ୍ଚିତ ଆଜ୍ଞା ଆଉ ଆଜ୍ଞା କୁହନ୍ତୁ? କୁହନ୍ତୁ ଆଜ୍ଞା କୁହନ୍ତୁ,
କୁ ଛାଡିଦେଲେ ଦି ଚକିଆ ଯାନକୁ ଛାଡିଦେଲେ କେଉଁ ଯାତ୍ରା କୁ ବେଶୀ ପ୍ରାଧାନ୍ୟ ଦିଅନ୍ତି ଆପଣ ବସ୍ ଯାତ୍ରା ନା ରେଳ ଯାତ୍ରା,
ଆ ବେଶୀ ଦୂର ଯଦି ହୁଏ ତାହେଲେ ମୁଁ ଟ୍ରେନ କୁ ପ୍ରିଫର କରେ ଆଉ ତାପରେ ଯ ଡିପେଣ୍ଡ କରୁଛି ଆଜ୍ଞା ମୁଁ ସେଇ ଟାଇମରେ ଆମ ପାଖରେ ଅର୍ଥ କେତେ ଅଛି, ଯଦି ଟିକେ ଭଲ ଅର୍ଥ ଅଛି ଆମେ ଗ୍ରୁପ ଯାଉଛୁ ଆଉ ବହୁତ ଲମ୍ବା ଯିବାର ଅଛି ସମୟ କମ ଅଛି କମ ସମୟ ଭିତରେ ଆମକୁ ବୁଲିକି ଆସିବାର ଅଛି ତ ଆମେ ଏ ଫ୍ଲାଇଟ ହେଲା କି ଏରୋପ୍ଲେନ ହେଲା ତାର ମାନେ ବ୍ୟବହାର କରିଥାଉ, ଯଦି ତା ଠାରୁ ଯଦି କମ ହେଲା ମାନେ ଟିକେ କିଛି ବେଶୀ ଦିନ ଛୁଟି ଅଛି ଯେମିତିି ସପ୍ତାହ ଟି ଛୁଟି ଅଛି ତ ଠିକ୍ ଅଛି ଟ୍ରେନ ରେ ଆମେ ଗଲୁ ଆଉ ଯଦି ଏଇ ପାଖ ବାଟ ହଉଛି ପାଞ୍ଚଶହ ଛଅଶହ କିଲୋମିଟର ହଉଛି ତାହେଲେ ମୁଁ ପ୍ରିଫର କରେ ବସ ରେ ଯିବା ପାଇଁ,
ଆଚ୍ଛା କୁହନ୍ତୁ ନା ରେଳଯାତ୍ରା ସମୟରେ ଆଉ କେଉଁ କେଉଁ ନିୟମ ଆମେ ସବୁ ମାନିବା ଦରକାର?
ରେଳ ଯାତ୍ରା ସମୟରେ ମୁଖ୍ୟତଃ ତ ଆଜ୍ଞା ଘରୁ ବା ଟ୍ରେନ ଟାଇମ ଯେତେବେଳେ ଥିବ ଆଜ୍ଞା ତାର ବେଶୀ ନାହିଁ ଆମେ ଘଣ୍ଟାଟି ପୂର୍ବରୁ ବାହାରିବା କଥା ଆଜ୍ଞା, କଣ ପାଇଁ ନା ବାଟରେ ଯିବା ଟାଇମ ରେ କିଛି ଅସୁବିଧା ହେଇପାରେ କୋଉଠି କର ନା ଟା ଟ୍ରାଫିକ ଜାମ୍ ହେଇପାରେ ଯାହା ବି ହେଇପାରେ ଘଣ୍ଟାଟେ ପୂର୍ବରୁ ବାହାର ବାହାରିବା ପୂର୍ବରୁ ଆମକୁ ଟ୍ରେନ ର ଯାହା ଯାହା ଦରକାର ତାର ଟିକେଟ ହେଲା ଆଧାର କାର୍ଡ ହେଲା ଯଦି ଆମେ ରିଜଭସନ କରିଛୁ ସେଇ ଆଧାର କାର୍ଡକୁ ନେଇକି ଯିବା କଥା, ତା ପୂର୍ବରୁ ଆମେ ଯାହାବ ଲଗେଜ ନଉଛୁ ସେ ଲଗେଜ ଗୁଡାକୁ ଭଲ ଭାବରେ ଅ ଲକ୍ କରିବା କଥା ମାନେ ଯୋଉ ଆମେ ଛୋଟ ଛୋଟ ତାଲା ଆସେ ସେଥିରେ ଲକ୍ କରିକି ରଖିବା କଥା ଏବଂ ସେଥିରେ କିଛି ଗୋଟେ ମାର୍କ କରିବା କଥା କି ଏଇଟା ମୋ ଲଗେଜ ସେଥିରେ ପ୍ରତି ଲଗେଜରେ ଗୋଟେ ମାର୍କ ଲେଖିବା କଥା କି ଆପଣଙ୍କ ନାଁ ଆପଣଙ୍କ ନମ୍ବର ଠିକଣା ସବୁ ଜାଗାରେ ଲଗେଇବା କଥା,
ବା କେତେ ବଢିଆ କଥା ଟିକେ କହିଲେ ଆପଣ ଯେ, ନିଜର ଲଗେଜ କୁ ଭଲ ଭାବରେ ମାନେ ମୂଲ୍ୟାଙ୍କନ ଦରକାର ବା ତା କୁ ଗୋଟେ ଏମିତି ସୂଚନା ଦେଇଥିବା ଯେମିତି ଟିକେ ସହଜରେ ଜାଣିପାରିବା ଏଇଟା ମୋର ବୋଲି ନାଇଁ କି। ଆଜ୍ଞା ଆଉ ଆ କଣ ବଢିଆ କଥା ଟିଏ କହିଲେ ଯେ ରେଳ ଯାତ୍ରା କରିବା ପୂର୍ବରୁ ଆମେ କେବେ ବି ବେନିୟମ ବାଟରେ ଯିବା ନାହିଁ ଆମେ ନିଶ୍ଚୟ ଟିକେଟ କରିବା। ଟିକେଟ କରିକି ଯିବା ନାଇଁ କି ଆଜ୍ଞା ଏବଂ ସଠିକ ସମୟରେ ଯାଇକି ପହଞ୍ଚିବା ବା ତାଠୁ ଆଗରେ ପହଞ୍ଚିବା ବଢିଆ କଥା ଆପଣ କହିଲେ। ଆଉ କେବେ ବସ୍ ଯାତ୍ରା ସେମିତି ଲମ୍ବା ଯାତ୍ରା ଯାତା ବସ୍ ଯାତ୍ରା କରିଛନ୍ତି କି?
ହଁ ଲମ୍ବା ଯାତ୍ରା ଆଜ୍ଞା ବସରେ ଯାଇଛି ମୁଁ ମାନେ ପାଖାପାଖି ବାର ତେର ଘଣ୍ଟା ବସ୍ ଯାତ୍ରା ମୁଁ କରିଛି।
ଆଜ୍ଞା ଆଜ୍ଞା ଆଜ୍ଞା ତାହା କେମିତି
ଆଜ୍ଞା ଅ ସେଟା ବି ବହୁତ ଭଲ ଅନୁଭୂତି ଥିଲା ଆଜ୍ଞା ବସ ଯାତ୍ରା ଆଜ୍ଞା। ମୁଁ ମୁଁ ପ ପାଖା ପାଖି ବାର ତେର ଘଣ୍ଟାର ଯାତ୍ରା କରିଥିଲି ସେଇଟା ବି ମୋର ବହୁତ ଭଲ ଅନୁଭୂତି ଥିଲା। ଆପଣଙ୍କର ଆଜ୍ଞା।
ହଁ ମୁଁ ଆଜ୍ଞା ବାର ପନ୍ଦର ବର୍ଷ ତଳେ ଆଉ ଓଡିଶାର ବିଭିନ୍ନ ଦର୍ଶନୀୟ ସ୍ଥାନକୁ ବୁଲିବା ପାଇଁ ବସ ଯାତ୍ରା କରୁଥିଲି। ଆମେ ଗୋଟେ ଦଳ ଥିଲୁ। ପ୍ରତ୍ୟେକ ବର୍ଷ ବୁଲିବା ପାଇଁ ଯାଉଥିଲୁ ବୁଝିଲେ ନା।
ଆଜ୍ଞା।
ଆଉ ମୋଟ ସାତ ଆଠ ଦିନର ବସ ଯାତ୍ରା ଥାଏ। ଭାରି ଆନନ୍ଦ ଲାଗେ ମାନେ ରାତିରେ ପାଞ୍ଚ ଛଅ ଘଣ୍ଟା ବସ ଭି ରେ ଶୋଇବା ଆଉ ଏକା ସାଙ୍ଗରେ ଖାଇବା ଏକା ସାଙ୍ଗରେ ବୁଲିବା ଚାଳିଶି ପଚାଶ ଲୋକ କ ବସ ଭିତରେ କେତେ ବେଳେ ବେଳେ ଅନ୍ତାକ୍ଷରୀ କରିବା ବୁଝିଲେ ନା ନାଇଁ। ହସ କଥା କହିକି ହସେଇବା। ପ୍ରକୃତରେ ସାତ ଆଠ ଦିନର ଯାତ୍ରା ହେଲେ ବି କଷ୍ଟ ଦାୟକ ନଥାଏ କାହିଁକି ନା ଏତେ ଲୋକ ଭିତରେ ଯୋଉ ଗୋଟେ ଆନନ୍ଦ ଥାଏ ବୁଝିଲେ ନା।
ଆଜ୍ଞା। ସେଇଟା ବହୁତ ଭଲ ଲାଗେ ଆମେ ଯୋଉ ଗ୍ରୁପ ପରେ ଯୋଉ ମାନେ ଯାତ୍ରା କରିଥାଉ ବହୁତ ବିଭିନ୍ନ ଲୋକଙ୍କୁ ଜାଣିଥାଉ ଆମକୁ ମଧ୍ୟ ବହୁତ ଜଣ ମାନେ ଚିହ୍ନା ଜାଣିଥାନ୍ତି ବହୁତ ଭଲ ଲାଗେ ଗ୍ରୁପରେ ଟ୍ରାଭେଲ କରିବା ଦ୍ଵାରା ଆପଣଙ୍କ ସମୟ ଟା ଜଣାପଡ଼ି ନଥାଏ ଏବଂ ବହୁତ ଜିନିଷ ଜାଣିବାକୁ ମଧ୍ୟ ମିଳେ।
ଆଜ୍ଞା।
ଆଜ୍ଞା
ଆଉ ସେତେବେଳେ ବି ମୁଁ ଦେଖିଛି ଡ୍ରାଇଭରଙ୍କୁ ବି ମୁଁ ବାରମ୍ବାର କୁହେ ଯେ ସିଟ ବେଲଟ ଆପଣ ପିନ୍ଧନ୍ତୁ ଯୋଉ ଆଉ ଟ୍ରାଫିକ ନିୟମକୁ ମାନନ୍ତୁ ଦ୍ରୁତ ଗତି ମହାବିପତ୍ତି ହଁ କି ନା ଆଜ୍ଞା କୁହନ୍ତୁ।
ଏଇଟା ତ ନିଶ୍ଚିତ ଆଜ୍ଞା ଯେତିକି ଦ୍ରୁତ ଗତିରେ ଯିବା ମହା ବିପ ତ୍ତି ସେଇଟା ଆଜ୍ଞା ଆଜି ଆଜି କାଲି ତ ଦେଖୁଛନ୍ତି ଆଜ୍ଞା ଦ୍ରୁତ ଗତି ମହା ବି ତ ଦ୍ରୁତଗତି ମା ଯାହା କହିଲେ ଆଜ୍ଞା।
ଆଜ୍ଞା
ସେଥି ସବୁଠୁ ବଡ ଜିନିଷ ହଉଛି ଆଜ୍ଞା ମୋ ଜୀବନ ମୋ ଜୀବନ ଆଜ୍ଞା ମୋ ହାତରେ ଆଉ କାହା ହାତରେ ନାହିଁ ମୋ ଜୀବନ ଟାକୁ ନେବାର ଅଧିକାର ଓନଲି ମୋର। ଅଛି ତା ପରେ କଣ ହବ କଣ ନାହିଁ ସେଇଟା ପର କଥା ଆଜ୍ଞା। ତ ଛୋଡ଼ୁ ବେଷ୍ଟ ହଉଛି ଆଜ୍ଞା ମୋ ଜୀବନ ପାଇଁ ମୁଁ ଯଦିି ଟିକିେ ସତର୍କତା ଅବଲମ୍ବନ କରିବି ଠିକ ଅଛ ଆଜ୍ଞା ଲେଟ୍ ହେଇଯିବ ହେଇଯାଉ ତାମାନେ ନୁହେଁ ଆମେ ଦ୍ରୁତ ଗଛରେ ଯିବା କି କଣ କରିବା ଏତେ ହଟପଟରେ କି କୁଆଡେ ଯିବା ନାହିଁ ଯେତିକି ଧୀରେ ହଉଛି ଯେତିକି ସ ସତର୍କତା ଆମେ ଅବଲମ୍ବନ କରିକି ଯିବା ଯେତିକି ଆମେ ନିଜକୁ ନିର। ତା ରଖିବା ପାଇଁ ଯେତିକି ଯାହା ଦରକାର ଯୁଡେ ବି ଯିବା ସେତିକି ଦରକାର ଆମେ ଜିନିଷ ବ୍ୟବହାର କରିକି ଯିବା କଥା ଆଜ୍ଞା।
ନିଶ୍ଚିତ ନିଶ୍ଚିତ ଆଜ୍ଞା। ଆଦୌଅ ସେମିତି ତରବରାଇକି। ଘଡ଼ଘଡେଇ ହେବା କଥା ନୁହେଁ
ଆଜ୍ଞା ଆଜ୍ଞା।
ଆଉ ମୋର ଥରେ ଗୋଟେ ଏମିତି ବି ଅନୁଭୂତି ଅଛି ଆଜ୍ଞା ଆମେ ଦୁଇ ସାଙ୍ଗ ରେଳ ଯାତ୍ରା କରୁଥିଲୁ ଟିକେଟ କରିଥିଲୁ। କିନ୍ତୁ ଏତେ ଗୋହଳିରେ ଚଢିବା ଭିତରେ ସିଏ ଗୋଟିଏ କୋଠରରେ ଚଢି ଯାଇଥିଲା ମୁଁ ଗୋଟଏ ରେଳ ଡବାରେ ଚଢି ଯାଇଥିଲି। ତ ଜଣଙ୍କ ପାଖରେ ଟିକେଟ ଥିଲା ଜଣଙ୍କ ପାଖରେ ନଥିଲା। କିନ୍ତୁ ଯେତେବେଳେ ଟିଟି ଦେଖିଲେ ମୁଁ ଗୋଟେ ଛୋଟ ପିଲା ସେତେବେଳେ କମ ବୟସ। ପିଲା ଆଉ ସେ ମତେ ପଚାରିଥିଲେବେଳେ ମୁଁତ କଥା କହିଥିଲେ ଏବଂ ସି ମୋତେ ବୁଝେଇଥିଲେ ସି କହିଥିଲେ ବାବୁ ଠିକ ଅଛି ଏଇଟା ହଉଛି ଶୀତ ତାପ ନିୟନ୍ତ୍ରକ ରେଳ ଡବା ତମେ ଏଇଠରେ ନ ଯାଇକି ସାଧାରଣ ବର୍ଗ ଡବାକୁ ଚାଲିଯାଅ ଆଉ ଆଗାମୀ ଯୋଉ ଆଗକୁ ଷ୍ଟେସନ ଆସୁଛି ସେଇଠି ତମେ ବଦଳି ହେଇପାରିବ ସେ ମତେ ଗୋଟେ ବଢିଆ ପ୍ରେରଣା ଦେଇଥିଲେ ସେ ଭଲ ଲୋକ ଥିଲେ ଆଜ୍ଞା ଆଉ ଦେଖିଲେ ଗୋଟେ କମ ବୟସର ପିଲା ହୁଏତ ସେ ସତ କହୁଛି ମୋ କଥାକୁ ସେ ବିସ୍ଵାସ କରିଥିଲେ।
ମୋର ଗୋଟେ କଲ୍ ଆସୁଛି ଆଜ୍ଞା। ମୁଁ ଟିକେ ରଖ
ଆଜ୍ଞା ହଁ ହଁ ମୋର ବି ଗୋଟେ ଜରୁରୀ କଲ୍ ଆସିଲାଣି ଯାହା ହଉ ବହୁତ ବହୁତ ଧନ୍ୟବାଦ। ଆମେ ଗୋଟେ ସୁନ୍ଦର ଆଲୋଚନା ଆଜି କଲେ ବହୁତ ବହୁତ ଧନ୍ୟବାଦ ସାର୍ ହ